ହ୍ୟାଲୋ।
କଣ କରୁଛନ୍ତି?
ଏଇ ବାହାରେ ବସିଚି ଆପଣ କଣ କରୁଛନ୍ତି?
ମୁଁ ଇଏ ଟିକେ ରୋଷେଇ କରୁଛି।
ରୋଷେଇ କରୁଛନ୍ତି?
ହଁ ମୁଁ ଏଇ ରୋଷେଇ କରୁଛି ଆପଣ ରୋଷେଇ ସାରିଲେଣି ନା?
ହଁ ଆମର ରୋଷେଇ ସରିଗଲାଣି କଣ ରୋଷେଇ କରୁଛନ୍ତି।
ଏଇ ରୋଷେଇ କରିଛି ଭାତ ତ ରନ୍ଧା ହେଇଛି। ଆଉ ଏଇ ବାର ବସି ନାଡି ଆଳୁ ବୁିଲାତି ବାଇଗଣ ବଡି ପକେଇ ତାକୁ ଟିକେ ଝୋଳ କରିବି ଆଉ ଗୋଟେ ଭଜା ପୋଟଳ ଆଳୁ ଅ ଭାଜିବି। ଆଉ ମାଛ ହେଇଛି ମା ତାଙ୍କର ରୋଷେଇ କରିବେ ମାଛ।
କରିବେ ଆପଣ ନାହାଁନ୍ତି କି?
ହୁଁ। ମୁଁ କରେନି ଆଉ ମୁଁ ଟିକେ ପିଆଜ ରଷୁଣ ଖାଏନି ତ ଆଉ ସିଏ ତାଙ୍କର କରନ୍ତି ଆଉ।
ଆଇଁଷ ଖାଆନ୍ତିନି?
ନା ପିଆଜ ରସୁଣ ମୁଁ ଖାଏନି ମୋ ଛୁଆ ଦିନୁ। କି ଆମର ଟିକେ ଦୀକ୍ଷା ନେଇଛୁ ତ।
ଆଚ୍ଛା।
ଖାଏନିି ଆଉ।
କଉ ଦିନ ବି ଖାଉନାହାଁନ୍ତି।
ନା ନା ମୋର ତବେ ଚଉଦ ବର୍ଷ ହେଇଥିଲା ମୁଁ ସେତେବେଳୁ ଖାଏନି ପିଆଜ ରସୁଣ ପିଆଜ ରସୁଣ ଖାଏନି ମୁଁ।
ହୁଁ ଆଉ ଆମିଷ ଉପରେ ଖାଆନ୍ତି ନା ଖାଆନ୍ତିନି?
ନା ପିଆଜ ରସୁଣ ଖାଏନି ପରା ଆମିଷ କେମିତି ଖାଇବି?
ଆଚ୍ଛା ସବୁ ସାଧା?
ପୁରା ସାଧା ସବୁ ମାନେ ଅଦା ଫୁଟଣ ଜିରା ଏମିତି ଦେଇକି ରନ୍ଧାଯାଏ ଆଉ।
ଭଲ।
ଆଉ ଆପଣ କଣ ରୋଷେଇ କରିଛନ୍ତି ଆଜି?
ନାଇଁ ମୁଁ କରୁନି ମୁଁ ବୋଉ ତାର ସବୁ କରୁଛି ଆଉ। ଆମର ଆଜି ଭାତ ପୋଟଳ ଭଜା ଆଉ ଭେଣ୍ଡି ଖଟା ହେଇଛି ଆଉ ମାଛ ତରକାରୀ ହେଇଛି ଆଉ।
ଆଚ୍ଛା ମୁନି ଆପଣ ନାହାଁନ୍ତି ବୋଧେ ଶାଶୁ ଘର ବାପ ଘରେ ଅଛନ୍ତି ବୋଧେ?
ହଁ ବାପ ଘରେ ଅଛି ତ ସେଥିପାଇଁ ହିଁ। ବସିଛି ବୋଉ ତାର ସବୁ କରିଦଉଛି ମୁଁ ବସିଛି ଆଉ।
ହଁ ହଁ।
ଶାଶୁ ଘରେ ବି ଶାସ ଶାଶୁ ଘରେ ବି ସ ଶାଶୁ ସବୁ କରିଦିଅନ୍ତି। ମୋର ମୋର ଯ ଜାଆଁଳା ଦିଟା ଛୁଆ ତ ସେ ବହୁତ ହଇରାଣ ହୁଏ ରୋଷେଇବାସ କରିପାରେନି। ମା ତାଙ୍କର ସବୁ କରିଦିଅନ୍ତି ଶାଶୁ ମା।
ଓହୋ। ମାନେ ଗାଁର ମାନେ ପୁଅ ଝିଅ ଦିଟା ନା ଦିଟା ପୁଅ ନା କେମିତି କଣ।
ନାଇଁ ମୋର ଗୋଟେ ପୁଅ ଗୋଟେ ଝିଅ।
ଓହୋ।
ଆପଣଙ୍କର
ମୋର ଗୋଟେ ପୁଅ ଗୋଟେ ଝିଅ ଝିଅଟା ବଡ ପୁଅଟା ସାନ ଝିଅଟା ହେଲାଣି ଆ ମାନେ ଝିଅର ଆଠ ବର୍ଷ ହେଲାଣି
ଆଛା
ଆଠ ବର୍ଷ ଏଇ ପୁଅର ଏଇ ଆଠ ମାସ ଚାଲିବ ଏଇ ଆଠ ତାରିଖ କି ଆଠ ମାସ ହବ
ପୁଅ ଟା ଛୋଟ ପିଲା
ହୁଁ ଏଇ ଏବେ ଆଠ ମାସ ହେଲା ହବ
ଆଛା ହଁ ମୋ ପୁଜ ତ ତିନି ବର୍ଷର ହେଲେଣି ଆଉ
ଏକା ଥର ଟେନସନ ଗଲା ଆଉ
ହଁ ଟେନସନ ଗଲା କିନ୍ତୁ ମୁଣ୍ଡ ଖରାପ କରିଦଉଛନ୍ତି ଖୁଏ ପିଇ ଦଉନାହାନ୍ତି ବହୁତ ହଇରାଣ କରୁଛନ୍ତି। ଆପଣଙ୍କ ପାଖରେ ଯଦି ଲୋକ ନଥିବେ ନା ବହୁତ ହଇରାଣ ହେଇଯିବେ ଖାଇ ପିଇ ପାରିବେନି
ଆଉ ଆପଣ କଣ ଖାଇବା ପାଇଁ ଭଲ ଲାଗେ କୁହନ୍ତୁ
ମତ୍ ମତେ ମଟନ ଖାଇବାକୁ ଭଲ ଲାଗେ।
ହଉ
ଆପଣଙ୍କର
ମୁଙ୍କ
ଆପଣଙ୍କୁ କଣ ଖାଇବାକୁ ଭଲ ଲାଗେ?
ମୋତେ କଣ ଭଲ ଲାଗେ ଏଇ ସାଧା ଉପରେ ଏଇ ଜୁ ଉ ଭଲ ଲାଗେ ଆଉ
ଉ ହୁଁ ଆପଣ କୋଉ ଯାଇ ପଢିଛନ୍ତି?
ମୁଁ ପ୍ଲସ୍ ଥ୍ରୀ ପ୍ଲସ୍ ଥ୍ରୀ କମୋଲ୍ଟେ
କମ୍ପ୍ଲିଟହେଇଯାଇଛି
ହୁଁ
କଣ ଅନର୍ସ ରଖିଥିଲେ?
ଅନସ ମୋର ଓଡିଆ ଅନସ
ଆଚ୍ଛା
ଆ ଆପଣ
ହଁ ମୋର ବି କମ୍ପ୍ଲିଟ୍ ହେଇଯାଇଛି ପ୍ଲସ୍ ଥ୍ରୀ ଏଜୁକେସନ୍ ଅନର୍ସ ଥିଲା ଗାଁ ରେ କଲେଜ ତ ସେଠି ଯିବା ଆସିବା କରୁ ଆଉ
ହୁଁ ହୁଁ
ଚାଲିକି ଯାଉ ଚାଲିକି ଆସୁ ପାଖରେ ଉ ଗାଁରେ
ହୁଁ ହୁଁ
ବାହାରେ ପଢିବାର ଇଚଛା ଥିଲା ଘରେ ବୋଉର ଦେହ ଖରାପ ହେଇଗଲା ସେଇ ଟାଇମରେ ବହୁତ ଅସୁବିଧା ହେଲା ଆଉ ବାହାରକୁ ଯାଇ ପାରିଲିନି ବାପା କହିଲେ ଏଇଠି ପଡୁଥିଲି ଗାଁ ରେ ଆଉ
ଓଁହ
ତାପରେ ତ ଅ ପଢା ଚାଲିଥିଲା ଆମର ଉଁ, ଆହୁରି ଗୋଟେ ବର୍ଷ ଥିଲା ମୋର
ସେପଟେ ଯାହାକର ସେଇଟା, ସେଇ ଚୁଲି ମୁଣ୍ଡର କରିବି।
ହଁ ମୋର ପ୍ଲସ୍ ଥ୍ରୀ ପଢା ସରି ନଥିଲା ଲାଷ୍ଟ ଇୟର୍ ଆହୁରି ଥିଲା ମୋର ଘରେ ବାହାଘର କରିଦେଲେ ଆଉ।
ଦେଇକି ଆପଣ ଆଉଥରେ ପଢିଲେ ଆଉ।
ହଁ ସେଟା କମ୍ପ୍ଲିଟ୍ କରିଦେଲିି, ପଢାଟା ଅଧାରୁ ଛାଡିବି କଣ ପାଇଁ? ପଢୁଚି ତ।
ଅହଁ।
ବାପ ଉଁ, ବାପ ଘରକୁ ଆସିକି ଏଠି ପଢା ଟା କମ୍ପ୍ଲିଟ୍ କରିଦେଇକି ସାରି ଦେଇକିନା ଯାଇ ଚି ଆଉ।
ହଁ, ହଁ।
ଆଁ, ଆପଣଙ୍କର ଉଁ, ଆ, ପୁଅ ଶୋଇପଡିଲାଣି ଝିଅ ଟା ତ ହଁ ପୁଅ ତାର ଶୋଇ ପଡିଲାଣି, ଝିଅ ଟା ଶୋଇ ନଥିଲା ସେ ଏଠି ତା ଆଈ ପାଖରେ ଖେଳୁଥିଲା ବସିକି।
ଅଁ, ହଁ।
ଆପଣଙ୍କ ଝିଅ ତ ସ୍କୁଲ୍ ଯିବଣି?
ହଁ ସ୍କୁଲ୍ ରୁ ସେ ଆସିଲାଣି ତାଙ୍କର ସେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ପଢ ଅଁ, ପଢୁଚି। ଦ୍ଵିତୀୟ ଶ୍ରେଣୀ ହେଲା। ହୁଁ, ଆସଲାଣି, ସାଡ୍ ଦଶଟାବେଳୁ ଆସଲାଣି ଆଉ ପୁଅଟା ଏଇ ଏବେ ଶୋଇ ଦେଇକି ଆସିଲି। ଛୁଆକୁ ସିନା ଶୋଇ ସାରିଲେ ଯାହା ରୁଷେଇ କରିମି। ତାକୁ ଏଇ ଶୋଇ ଦେଇକି ଆସ ଠିକି ରୋଷେଇ କରୁଛି, ଯା ଅଛନ୍ତି, ଯା ହେଲେ କଣ କହିଲୁ ସିଏ ତାଙ୍କ ପୁଅ ଟା ସେରଙ୍କ କାନ୍ଦୁଚି, ତାଙ୍କ ସେରକ ମୋ ଝିଅ ଟା ସିଏ ବାହା ହେଇକି ଆସିଲେ ଉଁ, ତାଙ୍କ ବର୍ଷେ ପରେ ମୁଁ ଆସିଲି। ତାଙ୍କର ସେ ସେ ଛୁଆ ପିଲା ସେ ହେଲାନି, ମୋର ଆଗେ ଝିଅ ଟା ହେଲା, ଝିଅ ହବା ସ ସାତ ମାସ ପରେ ହୁଁ, ତାଙ୍କୁ ତାଙ୍କର ଗୋଟେ ପୁଅଟେ ହେଲା। ଫେରେ ମୋର ଏଇ ଉ ହଁ ମାନେ ସେକେଣ୍ଡେ ବେଳକୁ ଫେର ତାଙ୍କର ଯେ ଆଗେ ପୁଅ ହେଲା ତା ପୁଅ ଛଅ ମାସର ମୋ ପୁଅ ହେଲା।
ହଁ ଭଲ ଆଉ।
ହ ବଡ ଜଞ୍ଜାଳ କରିବେ ସିଏ ହୋ।
ସେମ୍ ଏଜ୍ ର ରହିଲେ ଛୁଆ ଘରେ ପୁରା ମାଣ୍ଡ ଗୋଳ ହେଇକିନା ପୁରା ତ ଘର ଦୁଦସ କରଦେ।
ହଁ କି
ଟିକେ ବଡ ହେଇଗଲେ। ଘର ଖାଲି ଉଠିବ ପଡିବ, ଆମର ସେଇ ମୋ ଦି- ମୋ ପୁଅ ଝିଅ ଦି ଜଣ ଘର ଖାଲି ଉଠ ଠଉଚନି ପକଉଛନି। ସବୁ ଫିଙ୍ଗା ଫୋପାଡା ଉଁ, ଏଟା ଫୋପାଡି ଦେ, ଏଟା ଫୋପାଡି ଦେ, ଏଟା ଭାଙ୍ଗି ତେ ଏଟା ଢାଳି ଦେ, ମାନେ ଏମିତି କରୁଚନ୍ତି ମୁଣ୍ଡ ଖରାପ କରିଦଉଚନି। ବେଶୀ ମୋ ପୁଅ ତ ଚଗଲା ଟା, ଖାଲି ପାଣି ରେ ଯୋଉଠି ପାଣି ଖୋଜି ସେଇଠି ଖାଲି ଗୋଡ ହାତ ବୁଡେଇ ଦଉଚି, ଖାଲି ଢାଳି ହେଇ ପଡୁଛି ପାଣି ଗୁଡାକ।
ପାଣି ଦେଖିଲେ ବେଶୀ ତାଙ୍କର ଇଏ।
ହଁ ପାଣି ଦେଖିଲା ମାନେ ଭାରି ଖୁସି। ସବୁଦିନ କହିବ ମାମା ଚାଲ ମୋତେ ଖାଲି ସାବୁନ ଲଗେଇକି ଖାଲି ମାଣ୍ଡିଆରେ ପୁରେଇକି ମୋତେ ଖାଲି ଗାଧେଇ ଦବୁ। ବର୍ଷା ଦିନ ହେଲାଣି, ଖାଲି କାଦୁଅ ପୁଚ ଉଁ, ଚାରିଆଡେ ପାଣି ଦେଖୁଚି
ମୋର ସ ହଁ। ଥଣ୍ଡା ଏଇନା ଦୁନିଆରୋଗ ଛୁଆ ନା ଥଣ୍ଡା ହେଇଯିବ। ଆଉ ମା ରୁଷେଇ ସାର୍ଲେଣୀ ବଧେ।
ହଁ ମୁଁ ବୋର ରୋଷେଇ ସରିଗଲାଣି। ଆଉ ଖାଇ ଖାଇଛନ୍ତି କଣ ଆଜି?
ହଁ ମୁଁ ଏଇ ମୁଢି ଖାଇଛି ଆଉ। ମୂଢି ଆଉ ଭଜା ଖାଇଥିଲି।
ଆଛା। ଏ ତ ତ ସେଇ ପଖାଳ ଭାତ। ପଖାଳ ଭାତ ମାଛ ଛଣା ହେଇଥିଲା ଖାଇଥିଲି ଆଉ।
ପଖାଳ ମାଛ ଆଚ୍ଛା।
ଆପଣଙ୍କ ଘରେ ସମସ୍ତେ ଖାଇଲେଣି ନା ଖାଇନାହାନ୍ତି।
ନା ଖାଇନାହାନ୍ତି ରୁଷେଇ କରୁଛି ସରିଲେ ଖାଇବେ ଆଉ।
ସକାଳେ ଯାହା ଜଳଖିଆ ଖାଇଥିବେ ସମସ୍ତେ ଆଉ।
ହଁ ଚାହା ଜଳିଖିଆ ଖାଇଥିଲେ।
ଆଚ୍ଛା। ଆପଣ ବାଡିରେ କଣ ଲଗେଇଛନ୍ତି ନା କିଛି ଲଗେଇନାହାନ୍ତି।
ଆଜ୍ଞା।
କହିଲି ବାଡିରେ କିଛି ଲଗେଇଛନ୍ତି ନା କିଛି ଲଗେଇନାହାନ୍ତି।
ନା ବାଡିଆ ମୋଟେ ଜାଗା ପତ୍ର ନାହିଁ ଆଉ।
ହଁ ଛାତ ଉପରେ।
ଛାତ ଉପରେ ସେଇ ଦିଟା ଫୁଲ ଗଛ ଦିଟା ଲଗେଇଥିଲି ହେଟୁ ସ୍ ଅ ମାନେ ଛାତ ଉପରୁ ଖ୍ୟା ପାଣି ଦେଇକି ଛୁଆ ପିଲା ଦୁନିଆ ଧନ୍ଦା କଲା ବେଳୁକୁ କେତେବେଳେ ପାଣି ନେଇ ଗଛରେ ଦଉଏଇ ବର୍ଷା ଦିନା ହେଲା ଟିକେ ଗଛ ଫୁଲ ଗଛ ଟିକେ ନଗା ହେଇଛିି। ସେଦ୍ରା ଫୁଲ ଫୁଟୁଚି।
ହୁଁ। ନିଜେ ଫୁଲ ଗଛ ଲଗେଇବ ତୋଳିକି ଆଣିକିନା ଅଁ ଠାକୁର ପୂଜା କରିବ ଭଲ।
ହଁ।
କୁଆଡେ ଯିବ କାହା ଘରୁ ଆଣିକିନା ଆସିବ ଫୁଲ।
ଇଏ କହୁଥିବ ସିଏ କହୁଥିବ ଇଏ ଆମ ବାଡିରୁ ନେଇଗଲେ ଆଉ ନି ନିଯେ ଉ ମାନେ ବାଡ଼ିରେ ଥିନେ ଆଉ କାହାକୁ ମାଗିବାର ନାହିଁ।
ହଁ।
ଆଉ ଆପଣଙ୍କର ଦେହ ଭଲ ଅଛି।
ହଁ ଭଲ ଅଛି।
ଆପଣଙ୍କ ଛୁଆ ମାନେ ଭଲ ଅଛନ୍ତି।
ହଁ ଭଲ ଅଛି।
ହଉ ଭଗବାନ ଭଲରେ ରଖନ୍ତୁ ସମସ୍ତଙ୍କୁ ଆଉ।
ହଁ ଆଉ ଆପଣଙ୍କର ବି ଭଲ ରଖନ୍ତୁ ଆଜ୍ଞା।
ହଁ ରଖୁଛି।
ହଉ ହଉ।